ହ୍ୟାଲୋ।
ହରେ କୃଷ୍ଣ ମ୍ୟାଡ଼ାମ। ହ୍ୟାଲୋ।
ହାଲୋ।
କଣ କରୁଥିଲ?
ହଁ କୁହ ବସିଥିଲି।
କଣ ଖାଇଚ?
ଖାଇଥିଲି ପିଠା।
ପିଠା ଖାଇଚ, ଆଉ ପିଲାମାନେ କଣ କରୁଚନ୍ତି?
ଏଇରା ଏଇଠି ବସିଚନ୍ତି ଆଉ।
ହଁ ଆଉ ଭଲ ସବୁ?
ହଁ ଭଲ।
ହଁ ଆଉ ଘରୁକୁ କେବେ ଯିବ?
ଘରୁକୁ କାଲି ଯିବି ଆଉ।
ହଁ ପ୍ୟାକିଂ ଫ୍ୟାକିଂ କଲଣି ନା କରିନ?
ନା କରିନି କରିବି କାଲି ଆଉ।
ଆଉ ରୋଷେଇ-ରୋଷେଇ
ନା ରୋଷେଇ ହଉଚି ଆଉ।
କଣ ହେଇଚି ଆଜି ରାତିରେ?
ଆଜି ହଉଚି କାକେରା ପିଠା।
ପିଠା ଖାଇଦବେ ସବୁ ନା?
ହଁ। ତମେ କଣ କରିଚ ରୋଷେଇ ଆଜି?
ଏଇ ରୁଟି ବନେଇବି ଆଉ ଟିକେ ଚଣା ମସଲା କରିବି ଆଉ।
ଅହୋ। ସରିନି କରୁଚନ୍ତି ନା କଣ?
ହଁ ବନଉଚି, ଆଉ ତମ ଶାଶୁଘର ଆଡ଼େ ଗଲାବେଳକୁ ବାଟରେ ନଈ ପଡ଼େ?
ନଈ ଅଛି ଶାଶୂଘର କୁ ଗଲା ବେଳେ।
ଆମେ ଥରେ ଆସୁଥିଲୁ ଉଁ ଯୋଉ ଆକ୍ସିଡେଣ୍ଟ ହେଇଥିଲା ଯୋଉ ଡୁବୁରୀ ପାଖେରେ। ଫେରିଲୁ ଫେରିକି ଆସିଲୁ ସେପଟ ବାଟେ ବୁଲିକି କହିଲେ ମାନେ ଛାଡିଲେନି ପୁରା ରାସ୍ତା ବନ୍ଦ ଥିଲା। ଏପଟେ ବୁଲିକି ଆସିଲୁ ଏ ଭାଇ ଯୋଉ କୁଆଡେ-କୁଆଡେ ସବୁ ପୁରେଇ-ପୁରେଇ ଆଣିଲେ। ସେଇଠି ଜଣେ କହିଲେ ଚାଲ ଏଇପଟରେ ପଶିକି ଗୋଟେ କି ଗାଁ କହିଲେ, ଗୋଟେ ଦି ଜଣ ପିଲା ଆଇଲେ କହିଲେ ଅନ୍ଧାର କିଛି ଦେଖାହଉନି। ସେ କିଏ କଣ କେମିତି କୁଆଡେ ଡାକିକି ନେବେ ଆଉ ଗଲୁନି ଆମେ। ସେ ବୁଲି-ବୁଲି ହାଡେ କୁଆଡେ କଣ ହେ ବାଟ ସବୁ ଦେଇକି ଆଇଲେ ତମର ସେଇ ବାଟେ ବସିକି ଆସି ଯୋଉ ହାତୀ ବାରି ଯୋଉ ନାହାନ୍ତି ଜଗନ୍ନାଥ ମନ୍ଦିର
ହଁ।
ସେଇଠି ଦେଖିକି ସେଇପଟରେ ହାତୀବାରି ଯାଉଚୁ ଏଇପଟରେ ଯାଉଚୁ ଚାଲେ ଦେଖିକି ଯିବୁ ଜଗନ୍ନାଥ। ମନ୍ଦିର ଚାଲ ରାତି ହେଇଗଲାଣି ଯାଇଥିଲୁ।
ମନ୍ଦିର ଦେଖିଲେ ନା ଭଲ ହେଇଚନ୍ତି ନା?
ହଁ-ହଁ ବଢିଆ ହେଇଚି, ସେଦିନ ବାହାଘର ଗୋଟେ ହଉଥିଲା ସେ ମନ୍ଦିରରେ। ହଁ ଯାଇଥିଲୁ ହଁ।
ଓହୋ ଠାକୁର ଦର୍ଶନ କଲ ନା ପହଡ଼ ପଡ଼ିଥିଲା?
ହେଲା ନା ପହଡ ନଥିଲା ଦର୍ଶନ ହେଲା। ହୁଁ ପୁରା ହାଲିଆ ହେଇଗଲୁଣି, ସେ-ସେ ଏତିକି ଶିଢି ବି ଚଢଆକୁ ଭାରି କାଟିଲା ତଥାପି ଯାଇକି ଠାକୁରଙ୍କ ଦର୍ଶନ ହେଲା। ହଁ ମା
ପୁରି ମନ୍ଦିର ଭଳିଆ ହେଇନି?
ହଁ ବଢିଆ ବଢିଆ ପରା ପୁରି ମନ୍ଦିର ଭଳିଆ ହେଇଚି।
ଆ ହଁ। ଆଉ କେବେ ଯୋଉ ତାଙ୍କର ହୋଉଚି ଯାଉନାହାନ୍ତି ଯଜ୍ଞ ହେଲାବେଳେ
ଯଜ୍ଞ ହେଲା ବେଳେ କୋହୁଥିଲେ ଜଣେ ଆଉ ଜଣେ ସେ ଭାଉଜ ହିସାବ ହେବେ ସେ କହୁଥିଲେ। ଯୋଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡାକୁଥିଲେ ଯିବା ପାଇଁ ହେଲେ ପୂର୍ଣ୍ଣିମା ଏ ସବୁ ଓଷା ବାରରେ ଗଲେ ଏ ଟିକେ ଅଧିକ ଲୋକ ଥିବେ ତାପରେ ହେଟି ତାପରେ ରୋଷେଇ ରନ୍ଧା ଖାଇବା ବି ଦିଆ ହୁଏ।
ହଁ ରନ୍ଧା ଖାଦ୍ୟ ଦିଆ ହୋଉଚି ତାଙ୍କର ନାଇଁ ତାଙ୍କର ଯଜ୍ଞଟା ହୁଏ ପଣା ସଂକ୍ରାନ୍ତି ବୋଳକୁ ନା
ପଣା ସଂକ୍ରାନ୍ତି ବୋଳକୁ ନା। ତମେ ଯାଇଥିଲ ଯୋଉ ନୂଆ ବର୍ଷ ବେଳକୁ ଯାଇ ଥିଲ ବୋଧେ ନା?
ହଁ ନୂଆ ବର୍ଷ ବେଳକୁ ଯାଇଥିଲି।।
ହଁ।
ମୁଁ ନୂଆ ବର୍ଷ ବେଳକୁ ଯାଇଥିଲି ତାପରେ ବି ଯାଇଥିଲି ପଣା ସଂକ୍ରାନ୍ତି ବେଳକୁ ବି ଯୋଉ ଯଜ୍ଞ ହୁଏ ପାଞ୍ଚ ଦିନି। ତା ଭିତରୁ ଜଣେ ଦିନେ ଯାଉ ଯାତ୍ରା ଫାତ୍ରା ପଡେ।
ପଣା ସଂକ୍ରାନ୍ତିଠାରୁ ପାଞ୍ଚ ଦିନି ନା।
ହଁ ହଁ ପାଞ୍ଚ ଦିନି ହୁଏ।
ହଁ ବଢିଆ ହେଇଚି। ସେମତି ଠାକୁର
ହଁ ସେତେବେଳକୁ ଯିବେ ଦେଖିବେ ଭଲ ଯଜ୍ଞ ଫଜ୍ଞ ହୋଉଚି।
ଟିକେ ଦେଖିବ ଆହୁରି ଭଲ ଲାଗିବ ନା। ଆମେ ଯାଇଥିଲୁ ରାତି ବେଳକୁ ଅନ୍ଧାର ହେଲାଣି। ପୁଣି ସେ ଯୋଉ ମନ୍ଦିର ପାଖକୁ ଯିବା ପାଇଁ ଯୋଉ ଅନ୍ଧାରିଆ ରାସ୍ତାଗୁରା ଦିନରେ ସିନା ଗଲେ ହଁ କିଛି ଜଣା ପଡିବନି। ରାତି ଅନ୍ଧାରିଆ ରାସ୍ତା ଲାଇଟ୍ ଫାଇଟ୍ କିଛି ନାହିଁ ଗଲା ବେଳକୁ ଟିକେ ଯୋଉ ପଚାରି ପଚାରି ଗଲୁ। ଆ ମନ୍ଦିର ଏଇଟା ନା ଜଣା ପଡୁନି ବାଟ। ମନ୍ଦିର ସିନା ଲାଇଟ୍ ଦେଖା ହୋଉଚି। ଆମେ ଯୋଉ ବାଟରେ ଯାଉଚୁ ଏଟା ଠିକ୍ ବାଟ କି ନାହିଁ ଜାଣିପାରୁନୁ ପଚାରି ପଚାରି ଗଲୁ।
ଆଁ ଦିନରେ ଗଲେ ସବୁ ଦେଖିବ ଚାରି ପାଖ ବୁଲିବ ସେଠି ଯୋଉ ଦେଖିବ ସବୁ ମନ୍ଦିର ସବୁ ଅ ଅଛନ୍ତି ବି ତଳେ ଠାକୁର
ହୁଁ ତମ ଘର ସେଇଠୁ କେତେ ବାଟ?
ସେଇଠୁ ଆମର ନଈ ଏପଟ ସେପଟ ଆଉ ନଈ ସେପଟ ହେଲା ଠା କୁର ଅଛନ୍ତି। ନ‌ଈ ଏପଟ ହେଲା ଆମ ଗାଁ।
ତମେ ଗଲେ ସେ ଯୋଉ ବନ୍ଧ ଥିବ ବୋଧେ ବାଇକ୍ ଫାଇକ୍ ଯିବା ପାଇଁ ନା?
ହଁ ବାଇକରେ ଯାଉ ନ ଗାଡି ବି ଯାଉ ଆର ଗାଡି
ହଁ ଅ।
ହୁଁ।
ନଈ ବଢିହେଲେ ବଢି ହୁଏ ନା ତମ ଆଡେ ନା ସେମିତି ବଢି ହୁଏନି?
ନା ନଈ ବଢି ହୁଏ। ନଈ ବଢି ହେଲେ ଡଙ୍ଗ ଯେଉ ଆମର ପୋଲ ହେଇଯାଇଚି ପୋଲ ଉପରେ ଯାଉ। ଏପଟେ ଡଙ୍ଗା ପଡେ।
ମାନେ ପାଣି ତମ ଘର ଆଡେ ଯାଉନଥିବ।
ନା ନା ପାଣି ଆମ ଘର ଆଡେ ଯାଏନି।
କିନ୍ତୁ, ବିଲ ଫସଲ ନଷ୍ଟ କରିଦବ ନା?
ହଁ, ହଁ ବିଲ ଆଡେ ପାଣି ପଶିଯାଏ। ତମେ ଡଙ୍ଗାରେ ବସିଚ?
ଡଙ୍ଗାରେ ବସିଛି ପିଲା ବେଳେ, ମନେ ନାହିଁ ଆଉ ମୁଁ ଆଈ ତା ବାପାଘର ଜାବରା। ଜାବରା ଜାଣିଛ ନା?
ହୁଁ, ହଁ ଶୁଣିଚି।
ସେପଟେ, ହଁ ସିଏ ଯାଇ ଥରେ ଯାଇଥିଲି ତା ସହିତ ସେଇଠି ଥରେ ଡଙ୍ଗାରେ ବସିଥିଲି, ଏ ହାଲକା, ହାଲକା ମନେ ଅଛି ବହୁତ ଛୋଟ ବେଳେ ଆଉ ନୁହେଁ ଡଙ୍ଗା ହଁ ହୁଁ ହଁ।
ଓ ହୋ।
ତମେ ବସିଛ କେବେ? ତମେ ସେପଟେ ଶାଶୁ ଘରଆଡେ?
ହଁ, ମୁଁ ବାହା ହେଇକି ଯାଇଥିଲି ଡଙ୍ଗାରେ ବସିକି।
ହଁ।
ସବାରି ପାଲିଙ୍ଗି।
ସତରେ ସବାରି ପାଲିଙ୍ଗି ଡ଼ଙ୍ଗା?
ହଁ ସତରେ ବସିଛି।
ଏ ଭାଇ, କଣ ଘର ପାଖରୁ ପୁରା ସବାରି ପାଲିଙ୍ଗିରେ ଯାଇଥିଲ?
ନା, ମୁଁ ଘର କତୁରୁ ଗଲି ଗାଡିରେ ତାପରେ ବସିଲି ନଈ କତିରୁ ବସିକି ଗଲି, ନଈ ସେପଟୁ ପାରି ହେଇକି ଗଲି ଡଙ୍ଗାରେ, ଡଙ୍ଗାରୁ ତାପରେ ଗଲି ପାଲିଙ୍ଗିରେ ଆଉ, ଶାଶୁ ଘର, ଘର କତିକି ଆଉ।
ଓହୋ ତମର ସେଇଟା ଫାଷ୍ଟ ଡଙ୍ଗାରେ ବସିବା ନା?
ହଁ, ସେଇଟା ଫାଷ୍ଟ ଡଙ୍ଗା ବସି
ଓ ହୋଁ ଆ ବଢିଆ ତମେ ଫିଲ୍ମରେ ଦେଖିଥିବ ଏମିତି ସବୁ ହଁ ବା ସେ ସବାରି ପାଲିକି ଫିଲ୍ମରେ ଦେଖିଥିବ, ତମର ରିଅଲରେ ଦେଖ ହେଇଗଲା?
ହଁ ହଁ ପଡିଆଲେ ବସିିଚି ମୋ ଉପରେ ଆଉ ଯୋଉମାନେ ବାହାହେବେ ବସି ପାରୁନାହାନ୍ତି ଆଉ ବସି ପାରିବେନିବି ତାଙ୍କ ତ ହେଇଗଲା ବ୍ରିଜ୍।
ହଁ ବ୍ରିଜ୍ ହେଇଗଲା।
ହଁ ମୁଁ ବସିଛି ଡ ସବାରିରେ।
ଆଉ ତମ ତମ ଘରେ ଆଉ କେହି ନାହିଁ ତମେ ଏକା। ତମ ସାନ ଯାହା ଯିଏ ସବୁ ଆସନ୍ତି ସେମାନେ ସବ ଗାଡି ନା
ସେମାନେ ନା ବସିନାହାନ୍ତି ସେମାନେ ସବୁ ଗାଡିରେ ଡାଇରେକ୍ଟ ଆସିଲେ ଘର କତିକି। ମୁଁ ଯୋଉ ଡଙ୍ଗାରେ ବସିକି ଗଲି ଆଉ, ଫାଲିଙ୍ଗିରେ ଫୁଣିଆ।
ହୁଁ ସେମାନେ ପୁରା ଘର କତିକି ଆଲେ ଗାଡ଼ିରେ ଆଉ
ହଁ।
ହଁ
ଆଉ ତମ ଯୋଉ ସେଇ ଯୋଉ ଯାଁଙ୍କର ଯୋଉ ହେଇନଥିଲା ନା ଟାଉନରେ କହୁଥିଲ। ଯୋଉ ତାର କେତେ ମାସ ହେଇଗଲାଣି କହିଲ?
ପୁଅ।
ହଁ।
ପୁଅ ଆମର ହେଲାଣି ବା ତିନି ମାସ।
ହଁ ହଁ
ହୁଁ ହୁଁ
ସିଏ ଏ ଯୋଉ ଆମ ପୁଅ ସାଙ୍ଗେ ବୋଧେ ନା?
ହଁ ପୁଅ ସାଙ୍ଗେ ଅଠର ଦିନି ବଡ଼ ସାନ ଆଉ। ପୁଅ ଅଠର ଦିନି ବଡ଼ ସେ ଅଠର ଦିନି ସାନ ଆଉ।
ହୁଁ
ହଁ
ଏଇନା ସବୁ ଛୁଆ ମାନେ ଘରେ ଅଛନ୍ତି ବୋଲି କେତେ ଗୋଳ ଗୋଳ ସମସ୍ତେ ଏକାବେଳେ। ପଳେଇଲେ ପୁରା ଖାଁ ଘାଁ ଲାଗିବ।
ହଁ ହାଉ ହାଉ ହଉଛନ୍ତି ଛୁଆ ଆଉ କାଲି ଆମେ ପଳେଇବୁ ଆଉ।
ସାନ ରହିବେ ବୋଧେ?
ହଁ ଅ
ହଁ
ଇଏ ରହିବ ବୁଧବାର ଜିବ।
ହଁ
ଆଉ ଝିଅ?
ଆ ଖେଇ ଝିଅ ଟା ହେ ତା ମା ଧରିଛନ୍ତି ନା ତା ମା ଧରିଛନ୍ତି ତାକୁ। ତା ମା ଧରିଛି ଟିଏ କୋଣ କଣ ହଉଛି ଏଇ ସେ ଝାଡା କରୁନଥିଲା ତିନି ଚାରି ଦିନି ହେଲା ଏବେ ଝାଡା ଗଲା ହଁକୁ କୁ କୁ ହଉଛି ଟିକେ
ହଁ
ହୁଁ ହୁଁ ହୁଁ
ହ
ଆଉ ତମେ ତମ ଝିଅକୁ ବାହାର ଖାଇବା କେବେଠୁ ଷ୍ଟାର୍ଟ କରିଥିଲ? ମୁଁ କହିଲି ତମ ଝିଅ କୁ ବାହାର ଖାଇବା କେବେଠୁ ଷ୍ଟାର୍ଟ କରିଥିଲ?
ହ ଚା -ଝିଅକୁ ଦେଇଥିଲି ତ ଅ ଉ - ଛଅ ମାସ ହେଇନଥିଲା ତା ପୂର୍ବରୁ ଦେଇଥିଲି ତିନି ମାସଠୁ ଦେଇଥିଲି।
ତିନି ମାସ ଠୁ।
ହୁଁ
ହଁ ତେରଆ କିଛି ଅସୁବିଧା ତ ନାହିଁ ସେଥିରେ? ପଚାରିକି।
ନା ନା କିଛି ଅସୁବିଧା ନାହିଁ।
ହଁ ସଫିସିଏଣ୍ଟ ନହେଲେ ଆଉ କଣ କରିବ ନାଇଁ କି?
ହଁ ତା ପେଟ ପୁରେନି ତ ତାକୁ ଶାଗୁ ଆଉ ଟିକେ ଦିଏ।
ଶାଗୁ ଫାଷ୍ଟ ଶାଗରୁୁ ଷ୍ଟାର୍ଟ କଲ ଆ। ପାଣିଆ ପାଣିଆ କରିକି ସାଗୁ କରିକି ଦେଇଦବା।
ଶାଗକୁ ତାକୁ ଯଉ କଣ କରିବ କହିଲ। ଟିକେ ଭାଜିଦେବ। ଭାଜିକି ତାକୁ ଟିକେ ଗୁଣ୍ଡ କରିଦିଅ ଗୁଣ୍ଡ କରିକି ଆଉ ଟିକେ ଦବ। ଥଣ୍ଡା ହବନି ଛୁଆକୁ ବି ଥଣ୍ଡା ହବନି ସେଟା ଟିକି ଖୀର ପକେଇଦବ ଟିକେ ଲୁଣ ଟିକେ ଚିନି ପକଇଦବ ଆଉ ପତଳା ପତଳା କରି ପେଇଦବ। ପେଟ ଥଣ୍ଡା ହବ ପଛେ ଆଉ ଛୁଆର କିଛି ହବନି।
ହଁ ସଖାଳ ଟାଇମ୍ ଟାରେ ଦିଅ?
ହଁ, ହଁ ସଖାଳୁ ଦିଅ ଝିଅକୁ ଦିଏ ମୁଁ ବି ଖାଏ।
ହଁ। ହଁ, ହଁ ସେଇଆ ଦେଖିଆ ଯାଉ ଆଉ ମାସେ ଦି ମାସେ।
ହଁ, ହଁ।
ହଁ ଗରମ କେମିତି ହଉଛି।
ଗରମ ଜୋରେ ହଉଛି।
ଗରମ ପବ ଜୀବନ ବାହାରି ଯାଉଛି।
ହଁ।
ହଉ ତୁମେ ଏଇନେ କଣ କରୁଥିଲ କର ତାହେଲେ ଆଁ।
ହଁ।
ହଁ ରଖୁଛି।
ହଁ, ହଁ।